ମତେ। ଆପଣ ଶୁଣି ପାରୁଛନ୍ତି?
ଶୁଭୁଛି ହାଲୋ ହଁ ହଁ ଶୁଭିଲା। ହଁ କୁହ ମୁଁ ବହୁତ ଭଲରେ ଅଛି। ତମେ କେମିତି ଅଛ?
ହଁ ଭଲ ଆଉ ଘରେ ସବୁ? କେମିତି ଅଛନ୍ତି ଘରେ ସମସ୍ତଙ୍କ ସ୍ୱାସ୍ଥ୍ୟ କେମିତି ଅଛି?
ସମସ୍ତେ ଭଲ ଅଛନ୍ତି ତମ ହଁ ସ ଭଲ ଅଛି।
ଅଛି ଆଉ ଆପଣଙ୍କ ଘରେ ଆଜି କଣ ରୋଷେଇ ହେଇଥିଲା ହଁ? ଆପଣଙ୍କ ଘରେ ଆଜି କଣ ରୋଷେଇ ହେଇ
ଆ ଘରେ ଆମର ଆଜି ଆଜି ଆମ ଗାଁ ରେ ଗୋଟେ ବାହାଘର ଭୋଜି ହେଇଥିଲା ଯଉ ଆମେ ସବୁ ସମ ସେ ଘରେରେ ପୁଅ ମାନେ ସେଠିକି ଯାଇଥିଲେ ଆଉ ସ୍ତ୍ରୀ ଲୋକ ଆଉ ଝିଅ ପିଲାଙ୍କ ପାଇଁ ଘରକୁ ଆସିଥିଲା। ଭାତ ଡାଲି ଖଟା ଘାଣ୍ଟ କ୍ଷୀରି। ପାମ୍ପଡ଼ ଏଇ ସବୁ। ତମର ଘରେ ଆଜି କଣ ଖାଇବାକୁ ହେଇଥିଲା?
ଆମର ହେଇଥିଲା ଆଜି ଭାତ। ଆଉ ଜଗନ୍ନାଥଙ୍କର ପ୍ରିୟ ମଞ୍ଜାର ଘାଣ୍ଟ। ଆପଣ କେବେ ଖାଇଛନ୍ତି ମଞ୍ଜାର ଘାଣ୍ଟ?
ଏ ମୁଁ ମଞ୍ଜାର ତରକାରୀ ଇବ ତରକାରୀ ନା ଘାଣ୍ଟ? ମୁଁ ମଞ୍ଜାର ତରକାରୀ ଖାଇଛି ଘାଣ୍ଟ କଣ? ହଁ ହଁ ହଁ ସେଇଟା ଖାଇଛି ହଁ।
ଅ ସୋରିଷ ବେସର ଦେଇକି ବନା
ହଁ ହଁ ସୋରିଷ ବଟା ବେସନ ଦେଇକି ଆଉ ମା ହାତର ବହୁତ
ମହାପ୍ରଭୁ ଯେ ଉମ ଶୁଣ ସେଟା ମହାପ୍ରଭୁ ଯେତେବେଳେ ଋଷି ଥିଲେ ମା ଲକ୍ଷ୍ମୀ ତାଙ୍କୁ ଏଇଟା ବନେଇକି ଖୋଇଥିଲେ।
ଓହୋ ଭଲ ଲାଗେ ବହୁତ ସୁନ୍ଦର ଲାଗେ।
ହଁ। ଆଉ କଦଳୀ ଗଛରେ ତ ସବୁ କିଛି ଖାଆଯାଏ ଯେମିତି କିି ତାର କ ତା ପତ୍ର ତ ତ ଉଁ କଣ କୁହନ୍ତି ସେଇଟା ଯୋଉ ମହାପ୍ରସାଦ ମାନେ କଣ ସେଇଟା କି ଥାଳି ସୁନା ଥାଳି। ଜଗନ୍ନାଥଙ୍କର କହିଲେ ଚଳେ।
ହଁ।
ଆଉ କଦଳୀର ଫୁଲ ବି ଖାଯାଏ କଦଳୀର।
ମତେ ତମେ ଗୋଟେ ମତେ ତମେ ଗୋଟେ ପ୍ରଶ୍ନର ଉତ୍ତର ଦେଇପାରିବ?
ହଁ କୁହ।
ତମେ କହିଲ ନା? କୁହ ମତେ ଏମିତି ଗୋଟେ ଗଛ ଯାହାର ସବୁ କିଛି ଖାଆନ୍ତି ଚେର। ମୂଳ ଗଛ ଡାଈ ପତ୍ର ସବୁ କିଛି ଖାଆ
କଖାରୁ ଗଛ। କଖାରୁୁର ପତ୍ର ତାର ଚୋପା ବି ଏ ପର୍ଯ୍ୟନ୍ତ ଫୋପଡା ଯାଇନି। ଚୋପା କୁ ବି ଖାଆଯାଏ।
ଖିଆ ଯାଏ।
ଆଉ।
ଆଉ ଗୋଟେ ମୁଁ ପ୍ରଶ୍ନ ପଚାରୁଛି ମତେ କହିବ ଏଇଭଳିଆ କିଛି ପ୍ରଶ୍ନ?
ହଁ କୁହ କୁହ।
କୁହ ଆମର ଗୋଟେ ଜିଲ୍ଲା କହିବ? ଯାହାର ମ ପ୍ରଥମ ଅକ୍ଷରଟାକୁ ମୁଁ ଯଦି କାଟି ଦେବି। ଗୋଟେ ପଳନା କହିବ, ଯେ ପ୍ରଥମ ଅକ୍ଷର ଟାକୁ କାଟି କାଟି ଦେଲେ ଗୋଟେ ଜିଲ୍ଲା ହେଇପାରିବ।
ଗୋଟେ ଫଳର ନାଁ କୁ କାଟିଦେଲେ, ଗୋଟେ ଜିଲ୍ଲାର ନାଁ ହବ।
ଗୋଟେ, କଳର ନାଁ ଗୋଟେ ନାଇଁ ତମେ କହିପାରିବ, କାରଣ ତମେ ସେଠିକି ଯିବା ପାଇଁ ଭାରି ଇଚ୍ଛା।
ଓହୋ, ସପୁରୀ।
ହଁ।
ସପୁରୀ।
ଶ ଟାକୁ କାଟିଦେଲେ, ପୁରୀ ଗ
ହଁ, ସପୁରି। ହଁ, ହଁ ଜାଣିପାରିଲି। ଆଉ ପ୍ରଥମା ଅଷ୍ଟମୀ ପାଇଁ, କେମିତି କଣ ଚାଲିଛି? ଆପଣଙ୍କର, ପ୍ରସ୍ତୁତି କେମିତି କଣ ଚାଲିଛି? ଆପଣଙ୍କର।
ତ ସେଦିନାକୀ, ମାମୁଘରୁ, ମାମୁଘରୁ ଗୋଟେ ଡ୍ରେସ୍ ଆସେ ଆଉ ଦିହଳ, ଭାଇ କରନ୍ତି। ଆମର ସେ ତିନି ଦିନି ଯାକ, ଭୋଜି ହୁଏ। ଆ, ଲାଷ୍ଟ ଦିନ କ, ବହୁତ ବଡ ଭୋଜି ହୁଏ। ଲାଷ୍ଟ ଦିନ ବହୁତ, ବଡ଼ ଭୋଜି ହୁ ଆଉ ଫାଷ୍ଟ ଦିନ, ଫାଷ୍ଟ ଦିନ ସେକଣ୍ଡ ଦିନ ସେଠି ଭୋଜି ହୁଏ। ଆଉ ଫାଷ୍ଟ୍ ଦିନ ତ ଆମେ ପିଠା ପଣା ସବୁ କିଛି ହୁଏ। ମୁ -ଆ-ନ -ହଁ
ହଁ ପ୍ରଥମାଷ୍ଟମୀ ତ ଏଇଟା ତ, ମାମୁଙ୍କ ଘରୁ ଆସେ। ପୋଷାକ ଆସେ। ନୂତନ ପୋଷାକ ଆସେ। ଆଉ ଘରେ ପିଠା ବି ହୁଏ।
ମୋ, ମୋ-ସେ ପିଠା ଏଣ୍ଡୁରି ପିଠା, ଏଣ୍ଡୁରି ପିଠା ହୁଏ।
ଆଉ ଗୋଟେ ଭଲ କଥା କଣ, ଜାଣିଛ? ପ୍ରଥମା ଅଷ୍ଟମୀ ଦିନ ମୋର ଜନ୍ମଦିନ ପଡ଼ୁଛି।
ଜନ୍ମଦିନ ପଡ଼ୁଛି? ତାହେଲେ
ହଁ।
ଚାଲ
ଆଉ ଆପଣଙ୍କୁ, ରସଗୋଲା ଖାଇବାକୁ ଭଲ ଲାଗେ? ଆପଣଙ୍କୁ ରସଗୋଲା ଖାଇବା ପାଇଁ ଭଲ ଲାଗେ?
କୁହନ୍ତି କୁଆଡ଼େ ରଥଯାତ୍ରାରେ ଏବେ ଚାଲି ଯାଇଥିଲେ ବେଳେ ତାଙ୍କ ପୁଅ ନେଇକି ଆଇଥିଲେ। ଶୁଭୁଛି?
ଆପଣ କେବେ ନିମାପଡା ଝିଲି ଖାଇଛନ୍ତି?
କଣ?
ନିମାପୋଡା ଝିଲି ଖାଇଛନ୍ତି? ନିମାପଡା ଝିଲି?
ନାଇଁ ମୁଁ ଖାଇନି। ସେଟା କେମିତି ଲାଗେ?
ସେଟା ବହୁତ ପ୍ରସିଦ୍ଧ ନିମାପଡାର।
ସେଟା ପିଠା, ପିଠା ଟାଇପ ର କି? ମିଠା, ମିଠା ଲାଗେ। ହଁ, ହଁ, ହଁ ପିଠା ଟାଇପ ର ମିଠା, ମିଠା ଲାଗେ। ହଁ ଖାଇଛି। ସେଟା ଖାଇଛି। ନିମାପଟା ତ କେବେ ଯାଇନି, କିନ୍ତୁ ମୁଁ ସେଇଟା ଖାଇଛି।
ଆଉ ଜଗନ୍ନାଥଙ୍କର, ପ୍ରିୟ ମାଲପୁଆ।
ତମ ଡଗିରା ପୁନେଇ, କୁମାର ପୁନେଇଁ, ଏସବୁ ହୁଏ ନା? ହଁ ମାଲ
ହଁ, ହଁ ସେ ସବୁ ତ ହୁଏ। ଅଗିରା ପୁନେଇଁ ତ ବହୁତ ମାନେ ରା ରାତିରେ ଏଟା ରାତିରେ ସେଟା କରାଯାଏ ତାକୁ ମାନେ କ ମୁଁ ତ ଭଲସେ ଜାଣିନି। ଆପଣଙ୍କ ଏରିଆରେ ତ ହଉଥିବ ଭଲ ସେ
ହଁ। ହଁ ସବୁ ଝିଅ ମାନେ ଯାଇକି କାହିଁକି ନା ତା ପୁ ପୂର୍ବ ରୁ ଯେତେବେଳେ ଅଗି ଜଳେ ସେ ଯୋଉ ଯେତିକି ସବୁ ପାଉଁଶ ଫାଉଁଶ ପଡିଥାଏ ଆମେ ରାତି ଚାରିଟା ରୁ ଯାଇକି ସେଗୁଡାକୁ ଗୋଟେଇକି, ହଁ। ହଁ ହଁ ଅଗ୍ନି ଉତ୍ସବ କରାଯାଏ। ତା ପୂର୍ବ ଦିନ ସେ ତା ପରଦିନ ପାଉଁଶ ଫାଉଁଶ ଗୋଟେକି ସେ ପା ପାଉଁଶ ଛୁଇଁକି ଆଉ କାହାକୁ ଛୁଇଁବୁନି। ସେକାକୁ ଗୋଟେଇକି ସେଗୁରାକୁ କରିକି ଗଛ ପାଞ୍ଚଟା ଆଣିକି ପୋତିକି ତାକୁ ଭ ଭଲ ଭାବରେ କରିକି ପୂଜା ପୁଜି ହୁଏ ଆଉ ଯୋଉମାନେ ସବୁ ନୁ ନୂଆ ବାହା ହେଇ ଗୋଟେ ଲେଖା ଆଣନ୍ତି ପୂଜା କରୁ।
କୁଆଡେ ଲୋକ କଥା ଅଛି ଏଇ ଅଗ୍ନି ଉତ୍ସବ ଯୋଉ ହୁଏ
ହୁଁ।
ଲୋକ କଥା ଅଛ ଅଗ୍ନି ଉତ୍ସବ ଯୋଉ ହୁଏ, ସେଇ ଯୋଉ ପାଉଁଶ କୁ ଗୋଟେଇବା ପାଇଁ ଝିଅ ମାନେ ଯାଆନ୍ତି କେବଳ ଝିଅ ମାନ ଗୋଟେଇବେ। ତାକୁ ସୂର୍ଯ୍ୟ ନ ଆସିବା ପୂର୍ବରୁ ତାକୁ ଗୋଟ ଯାଏ। ।
ସୂର୍ଯ୍ୟ ନଆସିବ ପୂର୍ବରୁ ଭୋଗ ଦିଆଯାଏ। ଏଇଆ ନା।
ହଁ ହଁ ହଁ ଏଇଟା ଲୋକ କଥା ଅଛି ଗୋଟେ। ଏଟା ସ ତ, କୁହନ୍ତି ଯଦି ଯଦି ସୂର୍ଯ୍ୟ ଆସିବା ପରେ ଆପଣ ୟାକୁ ଆପଣ ୟାକୁ ମାନେ ପାଉଁଶ ମାନେ ଗୋଟେଇକି ସଫା କରନ୍ତି, ଏ ତାଙ୍କୁ କୁଆଡେ ବୁଢା ବର ମିଳେ।
ହଁ ହଁ ଠିକ୍ ଠିକ୍ ଆମେ ପୁରା ଚାରିଟା ହଁ ସତ କଥା। ଆମେ ପୁରା ଚାରିଟା ରାତିରୁ ଆସିକି କରୁ। ତାପରେ ଦି । ସକାଳ ଛଅ ଘଟିକା ସୁଦ୍ଧା ଆମର କାମ ସବୁ ସରି ଯାଇଥାଏ।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
ସାତଟା ବେଳୁକୁ
ଆପଣ ଜାଣିଛନ୍ତି ଜଗନ୍ନାଥଙ୍କ ଛପନ ଭୋଗ ଭିତରେ ମାଲପୁଆ ବି ଗୋଟେ ଉ ମାନେ ଅଛି ଇଏ।
ହଁ ହଁ ଜଗନ୍ନାଥଙ୍କ ଛପନ ହଁ ହଁ ଜାଣିଚି। ଆଉ ଆଉ କଣ କଣ ଭୋଗ ବିଷୟରେ ତମେ ଜାଣିଛ? ହଁ ମୁଁ ମାଲପୁଆ ଖାଇଚି। ମତେ ବହୁତ ଭଲ ଲାଗେ। ତମେ ଖାଇଚ?
ଆଉ ସେଟା ଘରେ କେବେ ବନେଇଛନ୍ତି ଆପଣ?
ନାଇଁ ମୁଁ ଘରେ କେବେ ବି ବନେଇନି। ତମେ ବନେଇଛ କେବେ ଖାଇଚ ମାାଲପୁଆ।
ନା ନା ମୁଁ ତ ବନେଇନି କିନ୍ତୁ ସେଇଟା ବହୁତ ଭଲ ଲାଗେ। ତାର
ହଁ ହଁ। ମତେ କହିପାରିବ ଛପନ ଭୋଗର ଆଉ କିଛିଟା ନା?
। ଛପନ ଭୋଗ ରେ ତ ବହୁତ କିଛି ଅଛି। ଆ ଖେଚୁଡି
ହୁଁ।
। ବହୁତ ସାରା ତ ଅଛି। ମୁଁ ତ କହିପାରିବିନି। କିନ୍ତୁ ହଁ ଆଗ ମୁଁ ବହୁତ ସାରା ଅଛି।
ହୁଁ। ଆ
ଆଉ କୁହନ୍ତୁ।
କୁମାର ପୂର୍ଣ୍ଣିମାରେ ଯୋଉ ଗୀତଟି ଗା ଯାଏ ତମକୁ ଜଣାଅଛି।
ହଁ। ହଁ ସେଇଟା କଣ ଅଗା ଯେ କୁମାର ପୁନେଇ ଜହ୍ନଲୋ ଫୁଲ ବଉଳ ବେଣୀ। ଆଉ କଣ ଆଉ ତ ଅଛି ବହୁତ ସାରା। ମୁଁ ତ ଯା ଅ ଆମର ଏପଟେ କିନ୍ତୁ ଗୀତ ବୋଲି ପୂଜା କରାଯାଏନି। ବହୁତ ବହୁତ ଗାଁ ରେ ଅଛି ପୂଜା କରନ୍ତି ଗୀତ ବୋଲନ୍ତି। କିନ୍ତୁ ଆଉ ବହୁତ ଗାଁ ରେ ଅଛି ଗୀତ ବୋଲନ୍ତି। ସେମତି ମାନେ ପୂଜା କରିଦେଇକି ଭୋଗ ନେଇକି ନଈରେ ପକେଇକି ଗେଣ୍ଡାକୁ ଆଣି ଚାଳକୁ ପକାନ୍ତି। ଆଉ ଗୋଟେ ବହୁତ ଜାଗାରେ ଜହ୍ନି ଓଷା ବି କରନ୍ତି ଜହ୍ନି ଓଷା।
ହଁ। ଜହ୍ନି ଓଷା ତମ ସିଆଡେ ଜ ଜଷା ହୁଏ।
ହଁ ଜହ୍ନି ଓଷା ବହୁତ ଝିଅ ମାନେ କରନ୍ତି। ସକାଳୁ ନିର୍ଜଳା ଉପବାସ ରୁହନ୍ତି। ସେଟା ରାତିରେ ଜହ୍ନି ଜହ୍ନି ଆଞ୍ଜୁଳି ଯୋଉଟା ଟେକନ୍ତି। ଜହ୍ନି ଗୋଟେ କୁଲାରେ ସେଟା ଥିବ ଖଇ ଜହ୍ନି ଆଖୁ ଏମିତି ସବୁ ଫଳ ଏମିତି ସବୁ ଜିନିଷ ରଖିକି
ହୁଁ ତମେ ଦିନମାନ ଉପାସ ରୁହ।
ମୁଁ ତ ଜହ୍ନି ଓଷା କେବେ କରିନି। କିନ୍ତୁ ଘର ପାଖରେ ଏଇଠି ଭଉଣୀ କରନ୍ତି ଓଷା।
ମୁଁ କରିଛି। କିନ୍ତୁ ମୁଁ ପୁରା ନିର୍ଜଳ ଆସ ହୁଏ କିନ୍ତୁ ଆମର ଜହ୍ନି ଓଷା ନାହିଁ। ଜହ୍ନକୁ ଆମେ ପୂଜା କରୁ କିନ୍ତୁ ସେଇ ଯୋଉ ଜହ୍ନି ଆଞ୍ଚୁଳି ଦିଆଯାଏ ସେଗୁଡା ଆମର ହୁଏ ନା।
ହୁଁ ସେଟା ପ୍ରାୟ ଗାଁ ରେ ବି ହଉନି। କିଛି କିଛି ଗାଁ ରେ କରୁଛନ୍ତି ଝିଅମାନେ।
ହୁଁ। ତମେ
ପୁରୀ ତ ଯିବାରେ ଅଛି ରଥଯାତ୍ରା ଆସୁଛି। ଓଡିଆ ଲୋକ ଲୋକ ମାନଙ୍କର ଯଉଟା କହିଲେ ଭାଗ୍ୟରେ ହଁ ଡୋରି ଲାଗିବା ଯେବେ ଭାଗ୍ୟରେ ଥିଲେ ମିଳେ। ଜଗାର ଦର୍ଶନ।
ଜଗାର ଦର୍ଶନ। କେବେ ସାଙ୍ଗ ଯେବେ ଡୋରି ଲାଗିବ ସେ ଆମେ ଆମେ ପ୍ରଥମେ ଆରମ୍ଭ କରିବା। ଆମେ ସମସ୍ତେ ମିଶିକି ଗୋଟେ ଫ୍ୟାମିଲି ପରିବାର ବର୍ଗ ମିଶିକି ପୁରୀ ଯିବା।
ହଁ ନିଶ୍ଚୟ ନିଶ୍ଚୟ।
ହୁଁ।
ନିଶ୍ଚୟ ଚେଷ୍ଟା କରିବା ଆମେ ପରିବାରର ବର୍ଗ ଯିବା ପାଇଁ।
ହଁ। ଆଉ। ଆଉ ଘରେ ସମସ୍ତଙ୍କର
ହଁ ହଁ ସମସ୍ତଙ୍କୁ ଭଲ ଅଛି। ହଁ ହଁ ବା ବାପାଙ୍କ ଦେହ ଭଲ ଅଛି। ବାପା ଚାଷ କରିବା ପାଇଁ ଯାଇଛନ୍ତି ବିଲୁକୁ। ଧାନ ତଳି ରୁଆ ହଉଛି ତ। ହଁ।
ଏତେ ଖରାରେ ଯାଉଛନ୍ତି। ତାଙ୍କ ପାଇଁ ତମେ ପଖାଳ ପ୍ରସ୍ତୁତ କରିଦବ। ଆସିଲେ ଖାଇବେ।
ହଁ ସେଇଟା ତ ନିଶ୍ଚୟ। ପଖାଳ ଭାତକୁ ବଢି ଚୁରା ଶାଗ ଭଜା।
ହଁ।
ହଉ ମୁଁ ରଖୁଛି।
ଆଜ୍ଞା ଆଜ୍ଞା ରଖନ୍ତୁ ହଁ ହଁ ରୁହ।